ହାଲୋ।
ହଁ କ'ଣ ଖବର?
ସବୁ ଭଲ ଚାଲଛି। ତମର କେମତି ଖବର ଅଛି?
ମୋର ବି ସବୁ ଭଲ ଭଗବାନ ଆଉ ଆପଣଙ୍କ ଆଶୀର୍ବାଦରେ ସବୁ ଠିକ୍ ଠାକ୍ ଚାଲିଛି।
ଓ କ'ଣ କରୁଥିଲ ଏବେ?
ମୁଁ ଏମିତି ବସିକି ଦୁନିଆ କଥା ଭାବୁଥିଲି ଦୁନିଆରେ କ'ଣ ଚ୍ ଚାଲଚିସ୍ କେମିତି ଅସ୍ତ ହଉଛି। ଖାଇବା କେମିତି ତିଆରି ହଉଛି ହେଲେ କିଛି ଜାଣିପାରୁନି ତ ସେଇ ଯୋଗୁଁ ସବୁ ଅସୁ ବି ମାନେ ଏ ଭାବନାର କହିବା ପାଇଁ ଆପଣଙ୍କୁ କଲ୍ କରିଥିଲି ଆଉ।
ଆଚ୍ଛା ଆଶା ର ଆଲୋକ ଦେଖିବା ପାଇଁ ମତେ କଲ୍ କରିଛନ୍ତି ଆପଣ ଆଉ। ହଉ ଠିକ ଅଛି ଆପଣ ପଚାରନ୍
ଆ ଆଉ ଆପଣଙ୍କ ଦିନ କେମିତି କଣ ଗଲା?
ମୋର ବି ଦିନ ବହୁତ ଭଲ ଗଲା। ସବୁ କୁଶଲ ମଙ୍ଗଲ ଅଛି ଆଉ କଣ କରିବା।
କୁଶନ କଣ କୁଶ ମଙ୍ଗଳ କଣ?
ହଁ।
କୁଶ କିଏ ମଙ୍ଗଳ କିଏ?
ଜଣେ ହିଁ।
ମଙ୍ଗଳ ତ ହଉଛି ଗୋଟେ ଗ୍ରହ ନା ବୁଧ ପରେ ଶୁକ୍ର ଶୁକ୍ର ପରେ ପୃଥିବୀ ପୃଥିବୀ ପରେ ମଙ୍ଗଳ ଆଉ।
ହଁ ବଟ୍ କୁଶଲ ମଙ୍ଗଲ ଜଣେ ହିଁ।
ଅହ ଏମିତି କିି ଓହୋ। ତାଙ୍କ ଜାତି ହଉଛି ମଙ୍ଗଳ ତାଙ୍କ ନାଁ ହଉଛି କୁଶନ ବୋଧେ।
ହେଇଥବ ବୋଧେ ମୁଁ ଜାଣିନି।
ଅଃ ହଃ। ଆଉ?
ଆଜି ଜାଣ୍ ଛ ନା ଫାଦର୍ସ ଡେ ତମେ କେମତି ସଲିବ୍ରେଟ କଲ?
ଆଜି ଫାଦରର୍ସ ଡେ ବାପାଙ୍କ ଦିବସ ଗୋଟ୍ ହେଲା ମୁଁ ବାପାକୁ ଫୋନ୍ କରିନି ବାପା ମୋତେ ଫୋନ୍ କରିଥିଲେ ମୁଁ ଉଠେଇଲିିନି। ତ ଏଇଭଳିଆ ମୁଁ ମୋର ପାଳନ କଲି। ଆଜି ହେଉଛି ବିଶ୍ଵ ୟୋଗା ଦିନ। ଦିବସ।
ହଁ ସେଇଟା ବି ସତ।
ଯୋଗା ଦିବସ ପାଳନ କଲେ?
ହଁ ସେମ୍ତି ଆଉ।
ଆମରି ୟୋଗାଟା ଆମର ଏଇ ଭାରତରୁ ହିଁ ତିଆରି ହେଇଥିଲା। କିନ୍ତୁ ଆମେଁ ୟୋଗାର ମହତ୍ଵ ବୁଝିପାରୁନାହାନ୍ତି। ଆଉ ଫଳରେ ଆମେ ଆଜି ଏଇଭଳିଆ ଅବସ୍ଥାରେ ରହିଛନ୍ତି। ଆଉ ବିଦେଶୀ ଦେଶ ବିଦେଶୀମାନେ ଆମର ୟୋଗର ମହତ୍ଵ ବୁଝିଚନ୍ତି। ଏବଂ ସେମାନେ ତାକୁ ନେଇକି ତାର ନାଁ ଚେଞ୍ଜ କରିକି ଗରୁଡାସନ ବୃଷାସନ ବହୁତ ପ୍ରକାର ଯଉ ଆସନ ଅଛି ନା ସେହି ଆସନକୁ ନେଇକି ସେମାନେ ତାଙ୍କ ଭାଷାରେ କରିକି ତାଙ୍କ ଲାଙ୍ଗୁଏଜରେ ତାର ମାନେ ମାନେ ପ ମାନେ ଇଏ କରୁଚନ୍ତି। ତାର ବିଜ୍ଞାପନ କରୁଚନ୍ତି ଆଉ ସମସ୍ତ ଲାଭକୁ ଉଠଉଚନ୍ତି। କିନ୍ତୁ ଆମେରୁଠୁ ତିଆରି ହେଇଥିଲା। ୟୋଗା ଆଉ ଆମେ ଜାଣିପାରୁନାହାନ୍ତି ମାନେ ତାର ମହତ୍ଵ ବୁଝି ପାରିଲେନି।
ହଁ ସେଇରା ତ ସତ କଥା ଯାହା କହିଲେ ଆପଣ ବହୁତ ସତ କଥା। ଆମେ ହିଁ ଆମଠୁ ଷ୍ଟାର୍ଟ ହେଲା ବଟ ଆମେ ହିଁ କିଛି ବୁଝିପାରିଲେନି ୟୋଗାର ମହତ୍ଵ କଣ? କିନ୍ତନ ଅଂଙ୍ଗ୍ରେଜ ମାନେ ବୁଝି ଜିଯାଇଥିଲେ ଆଉ ସେଥିପାଇଁ ସେ ବୋହୁତ କିଛି ବାହାର କରିଛନ୍ତି।
ବୁଝି ପାରିଲେ ନୁହେଁ ଆମକୁ ବୁଝେଇବାକୁ ଦିଆଗଲାନି ଆମକୁ ଆମର
ଆଉ କଣ ଖବର ଛା ବିସ୍କିଟ୍ ହେଇଗଲାଣି ନା ହେଇନି ଏପର୍ୟ୍ଯନ୍ତ।
ହଁ କଫି ଫିଇଥିଲି ଆଉ ବାକି ଜଳଖିଆ କହିଚି କାଇଁ ଏପର୍ଯ୍ୟନ୍ତ ଆସି ସିଲାନି ଆସିଲେ ତାକ୍ ହଁ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହଁ ମୋ କଥା ଶୁଭା ଯାଉଛି ତୁମକୁ?
ହଁ
ମୁଁ କହିଲି କି ମୋ କଥା ଆପଣଙ୍କୁ ଶୁବୁଚି?
ହ୍ୟାଲୋ।
ହ୍ୟାଲୋ ହଁ ମୁଁ କହିଲି କି ମୋ କଥ ଥା ଆପଣଙ୍କୁ ଶୁଭୁଛି କି ନାହିଁ ହଁ ମୋ କ ଅ ହୋ ହେତବେଳେ ଶୁଭୁନଥିଲା କି?
ନା ନା ନା।
ଓ ହ। ସେଇ କହୁଥିଲିକି ହଁ ମୁଁ ଚା କଫି ପିଇଥିଲି। ଆଉ ଜଳଖିଆ ପାଇଁ କହିଚି କାଇଁ ଏପର୍ଯ୍ୟନ୍ତ ଆସିଲାନି ଅନେଇଚି ତ ସେ ଆସିଲେ ଗୋଟେ ମାନେ ଜଳଖିଆ ବାଲାକୁ କହିଥିଲି ସେ ଆସିଲେ ମୋତେ ଦେବା ପାଇଁ ଆଳୁ ଚପ୍। ଆଳୁଚପ୍ ଏପର୍ଯ୍ୟନ୍ତ ଆସିନି ଆସିଲେ ମୁଁ ଖାଇବି ତାକୁ ଅନେଇକି ରହିଛି ଆଉ ତାଙ୍କ ଅପେକ୍ଷାରେ ଆଉ
ଆଲୁଚପ ଖାଇସାରିଲାପରେ ଟିକେ ଏକ୍ସରସାଇଜ ଚାଲିବ ଟିକେ ହେଲା ନ ହେଲେ ନାଇଁ ମୋଟୁ ହେଇଯିବ।
ହଁ ହଁ ହଁ ହଁ ଆପ୍ ଆଳୁଚପ୍ ଖାଇକି ଟିକେ ଏକ୍ସରସାଇଜ୍ କରିବା କଥା। ଆମରେ ଆସିବ ଆଳୁଚପ ବାଲା।
ଆଳୁଚପ୍ ତ ଦେଖିଆ ଆଳୁଚପ୍ ବାଲା ଆସିବ। ଚାଲୁନ ଆମେ ଗୋଟେ କିଛି ବେପାର କରିବା। ଏମିତି କିଛି ନୂଆ ଜିନିଷ ତିଆରି କରିବା ଯୋଉଟାକି ଆଳୁଚପ୍ ହବ ହେଟା ଚେରମୂଳିରୁ ତିଆରି ହୋଇଇଥିବ ଯୋଉଟା କି ଖାଇଲେ ତୁମର ବଡ଼ିର ଚର୍ବିକୁ କମିବ ଓଜନ କମିବ ଦେହ ସୁସ୍ ତ ରହିବ ଆଉ ତାର ମାନେ ତାର ମାନେ ଇଏ ଶକ୍ତି କମ୍ ଥିବ ତ ଖାଇଲେ ତମକୁ କିଛି ରୋଗ ବାଗ ହବନି।
ଏ ଏମିତି ତ କିଛି ଏପର୍ଯ୍ୟନ୍ତ ବାହାରିନି ଟ୍ରାଏ କରିବା ବା କରିବା ପାଇଁ।
ଆମେ ବାହାର କରିବା ଆଉ ତାକୁ ନେଇକି ଟିପ୍ପଣୀ କରିବା ଆମର ବିଷୟରେ ଆଉ ତାର ମାନେ ଇଏ ବିଜ୍ଞାପନ କରିକି ତାର ବେପାର କରିବା ଆଉ ଆମେ ବହୁତ ଧନୀ ହେବା।
ହଁ।
ଲେଖିବା ଜଳଖିଆ ଖାଇବା ଅ ମାନେ ସହିତ ସ୍ୱସ୍ତ ରୁହ ସୁସ୍ଥ ରହିବା। ତାର ମାନେ ରହିବ ବିଜ୍ଞ ମାନେ ସ୍ଲୋଗାନ।
ହୁଁ।
କି ସ୍ଵାଦିଷ୍ଟ ଖାଆନ୍ତୁ ସୁସ୍ଥ ରୁହନ୍ତୁ।
ହଁ ଠିକ କଥା କହିଲ।
ଆଉ ମାମାଙ୍କ ସହିତ କଣ ମାନେ ମାମାଙ୍କ ଦେହ କେମିତି ଅଛି?
ମାମାଙ୍କ ଦେହ ଠିକ୍ ଅଛି କାଲି ହିଁ ବାହାରିିବ ତ ସେଥିପାଇଁ ତା ପାଖରେ ଅଛି ଆଉ।
ବାବାଙ୍କ ଦେହ?
ସମସ୍ତଙ୍କ ଦେହ ଠିକ୍ ଅଛି।
ତୁମ ଦେହ?
ହଁ ସେମ ତି ଆଉ।
ସେମିତି ମାନେ କେମିତି?
ଟିକେ ମାନେ ଭାଇରାଲ ଚାଲିଚି ତ ମାନେ ଗୋଡ଼ ହାତ ଛି ଛିଟା ପିଟା ହଉଚି ଆଉ ଟିକେ ଆଉ।
ଆଉ ଆଜି ରବିବାର ଥିଲା ରବିବାର ତ କିଛି ମାନେ ତମରି ଭାବିଥିଲ କି କିଛି କରିବ କି ଆଜି କଣ କରିବ କଣ ନାହିଁ?
ନାଇଁ ପ୍ଲାନ ତ ଅଛିି ଏବେ ନାଇ। ସାତଟା ବେଳେ ଟିକେ ବାହାରକୁ ଯିବି ଆଉ।
ଓହ ଭଲ। ଆଉ ଆଜି କଣ ଖାଇବ ରାତିରେ ଭାବିଛ?
ମୁଁ ଏତେ କାଣି ନି ମାମା ଯାହା ବାନେଇବେ ଆଉ ରୁଟି ତ ତାରି ନହେଲେ ରୁଟି ଭଜା, ତମେ?
ରୋ ଶ ମୁଁ ବି ସେମିତି ଜାଣିନି ମୁଁ ଏଇଠି ଗୋଟେ ମାନେ ପାଖ ଗୋଟେ ଦୋକାନରେ ଯାଇକି କଣ ଗୋଟେ ଖାଇଦେବି ଆଉ।
ହଁ।
ତ ଭାବୁଛି ଆଜି ଆଇଁଷ ଖାଇବି ବୋଲି ଭାବୁଛି ଯେହେତୁ ରବିବାରେ। ହେଲେ ମୁଁ ସେମିତି କିଛି ନିଷ୍ପତ୍ତି ନେଇନି ଯାହା ମିଳିବ ସେଇଟା ଖାଇଦେବି ଆଉ।
ହଁ ସେଇଟାବି ସତ କଥା।
ହୁଁ ମୌସୁମୀ କେବେ ଆସିବ?
ଇଆଡେ ତ ବର୍ଷା ହଉଛି ବହୁତ କୁଡଉଛି ଧରିକି।
ଭଲ ଏପଟେ ଉଠଉଛି ହେଲେ ବର୍ଷା ହଉନହିଁ। ତୁମକୁ ବର୍ଷା ଭଲ ଲାଗେ?
ହଁ ବହୁତ ଭଲ ଲାଗେ।
ଆଉ ଖରା?
ହଁ ସେମତି।
ଭଲ ଲାଗେ ନା ଭଲ ଲାଗେନି?
ଏତେ ବି ନୁହେଁ।
କଣ?
ଏତେ ବି ନୁ ହେଁ
ଶୀତଦିନେ ଖରା ଭଲ ଲାଗେ କି ଭଲ ଲାଗେନି?
ହଁ କମଳ ଭିତରେ ଶୋଇବା ପାଇଁ ଭଲ ଲାଗେ।
ହୁଁ ହୁଁ ହୁଁ ଚନ୍ଦ୍ର ବାବୁ ଚନ୍ଦ୍ରମାମା କୁ?
ହଁ
ହେଲେ ସୂର୍ଯ୍ୟ ଦାଦା ତ ରାଗି ଯିବେ।
ହୁଁ ହୁଁ।
ଯଦି ଆପଣ କହିବେ କି ସୂର୍ଯ୍ୟ ସବୁ ଭଲ ଲାଗେନି। ସେ କହୁଛନ୍ତି କି ମୁଁ ନିଜେ ଜଳିକି ଏତେ ସବୁ କାମ କରୁଛି ଦୁନିଆକୁ ଆଲୋକିତ କରୁଛି ସବୁର ଶକ୍ତିର ମାନେ ସକଳ ଶକ୍ତିର ଆଧାର ମୁଁ ହେଲେ ଲୋକମାନେ ଦେଖନ୍ତୁ ମୋତେ ଭଲ ପାଆନ୍ତୁନି ମତେ କୁହନ୍ତି କି ନାଇଁ ମୁଁ ତମକୁ ଭଲ ପାଉନି। ମୁଁ ଚନ୍ଦ୍ରକୁ ଭଲ ପାଉଛି କି ମୁଁ ମୋତେ ବର୍ଷା ଦରକାର? ରାଗି ଜିବେ ଜେ।
ନା ନା।
ରାଗି ବେନି?
ନା।
କଣ ପାଇଁ?
ଏମିତି ଆଉ ରାହିବେନି ଆଉ।
ହଉ ତୁମକୁ ରୋଷେଇ ଆସ?
ହଁ ସେମିତି ଏତେ ବି ଜଣାନାଇଁ।
ସେ ସାତ
ହଁ
ଚା କରି ଜାଣିଛ? ଚାପରେ ମାନେ କେତେ ଚିନିରେ କେତେ ପାଣି ପକାନ୍ତି?
ହୁଁ କେତେ ଚିନି ନା କେତେ
ହୁଁ ହଁ।
ନା ମୋର ତ ସେମିତି ପାଣି ଏତେ କରେନି। ମାନେ କ୍ଷୀରରେ ଟିକେ ଅଳ୍ପ ପାଣି ପକେଇକି ତାପରେ ଚିନି ପକାଏ।
ହୁଁ ହୁଁ। ତୁମେ ମାନେ ମିଠା ଚା ପିଇବାକୁ ପସନ୍ଦ କରନା ବିନା ଚିନି ବାଲା ଚା?
ନର୍ମାଲ ମାନେ ଅଧିକ ଚିନି ବି ନ ମାନେ ନର୍ମାଲ ମାନେ ନର୍ମାଲ ମି
ବୁଝିଲେ ଅଳ୍ପ ମିଠା ମାନେ ବେଶୀ ହେଇନଥିବ କି କମ୍ ବି ହେଇନଥିବ।
ହଁ।
ଭଲ କ୍ଷୀର ଚା ଭଲ ଲାଗେ ନା ବିନା କ୍ଷୀର ବାଲା ଚା?
ଖୀର ଵାଲା ଚା।
ଚା ବେଶୀ ଭଲ ଲାଗେ ନା କଫି ବେଶୀ ଭଲ ଲାଗେ?
ସେମତି କହିବାକୁ ଗଲେ ଚା ଭଲଲାଗେ।
ଭଲ। ରେ ଆମ ଭାରତରେ ତ ଚା ବହୁତ ଲୋକଙ୍କୁ ପସନ୍ଦ ନା।
ହୁଁ।
ହଉ ମୁଁ ରଖୁଛି।
ହଉ ଠିକ୍ ଅଛି।
ଧନ୍ୟବାଦ ଆପଣଙ୍କ ସହ କ
ଧନ୍ୟବାଦ। ଆଶା କରୁଛି ଆପଣଙ୍କ ଦିନ ଶୁଭ ଆଉ ମଙ୍ଗଳମୟ ହଉ।